ହ୍ୟାଲୋ।
କଣ କରୁଚୁଁ?
ବସିଚି ଆଉ, ତୁ କଣ କରୁଚୁ?
ମୁଁ ବି ଏଇଠି ବସିଥିଲି ଆଉ।
ଆଉ କଣ ଖାଇଥିଲୁ?
ମୁଁ ଭାତ ଖାଇଥିଲି ଆଉ।
ଆଉ ତୋ ଦେହ ଭଲ ଅଛି?
ହଁ ଭଲ ଅଛି, ତୋ ଦେହ ଭଲ ଅଛି?
ଓ ନାଇଁ ମ ମୋ ଟେ ଥଣ୍ଡା ହେଇଯାଇଛି ଆଉ।
କଁ ପାଇଁ ଥଣ୍ଡା ହେଲା?
ଥଣ୍ଡା ହେଇଛି ବର୍ଷା ହୋଗା ହଉଛି ସିଜିନ ଚେଞ୍ଜ ହେଲା।
ହଁ ସିଜିିନ ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ହଁ ସମସ୍ତେ ଭଲ ଅଛନ୍ତି, ଆଉ
ଆଉ ହଁ ଭଲ ଅଛନ୍ତି, ତୋ ଶାଶୁ ଶଶୁର ଭଲ ଅଛନ୍ତି?
ହଁ ହଁ ସମସ୍ତେ ଭଲ ଅଛନ୍ତି।
ଆଉ ତୋ ବୋଉଙ୍କ ଦେହ କେମିତି ଅଛି?
ବୋଉର ଦେହ ଟିକେ ଭଲ ଅଛି ଆଉ।
ହଉ ଆଉ।
ତମ ତ ମହ ସମସ୍ତେ ଭଲ ଅଛନ୍ତି?
ହଁ ଭଲ ଅଛନ୍ତି।
ଆଉ କୁଆଡେ ବୁଲିଆକୁ ଯାଇନୁ?
ବୁଲିଆକୁ ପୁରୀ ଯାଇଥିଲି ଆଉ।
ହଁ ଆଉ ପୁରୀରେ କଣ କଣ ଦେଖିଲୁ?
ପୁରୀରେ ମାତାମଠ ସମୁଦ୍ର କୂଳ ସ୍ୱର୍ଗଦ୍ବାର। ଲୋକନାଥ ମନ୍ଦିର ଦେଖିଲି ଆଉ।
ହୁଁ ଭଲ ମଜାମସ୍ତି କରିଲ ଆଉ।
ହଁ ମଜାମସ୍ତି କଲୁ ଖାଇଲୁ ବୁଲିଲୁ ଆସିଲୁ ଆଉ।
ଆଉ ମାତା ମଠ କୋଉଠି ଅଛନ୍ତି?
ମାତାମଠ ଏଇ ପୁରୀ ପାଖରେ ଅଛି ମଁ।
ଓହୋ।
ତାପରେ ଗଲୁ ଯୋଉ ଏବେ ଯୋଉ ବରାଳ ବାଲୁଙ୍କେଶ୍ଵର।
ହଁ ହଁ।
ସେଇଠି ଗଲେ ଯାହାର ଯାହା ମାନସିକ ଥିବ ସବୁ ପୂର୍ଣ୍ଣ ହେଉଛି।
ହ ଆଉ।
ସେଠିକି ଯାଇଥିଲୁ ଆଉ। ମୁଁ ମାନସିକ କରିକି ଆସିଛି ଆଉ ମାନସିକ ପୂର୍ଣ ହେଲେ ପୁଣି ଥରେ ଯିବି ଆଉ।
ହଁ ଆଉ ତମର ଆଜି ଘ ରୋଷେଇ ହେଇଥିଲା?
ଆମର ଆଜି ହେଇଥିଲା ଭାତ। ଡାଲି, ମର୍ଦଙ୍ଗା ଶାଗ, ବେସର ଆଉ ଅଣ୍ଡା ତରକାରୀ।
ହଁ। ଆଉ ତମ ଘର ସବୁ କିଏ କିଏ ଅଛନ୍ତି?
ଆମ ଘରେ ବାପା, ବୋଉ, ଦାଦା, ଖୁଡ଼ି ଆମ ଝିଅ ଆମ ପୁଅ ହକ ସବୁ ଅଛୁ ଆଉ।
ଯା ହଉ।
ତତେ କଣ କଣ ରୋଷେଇ ଆସିଛି?
ମତେ ଡାଲମା, ମାଛ ତରକାରୀ, ଚିକେନ। ଅ ଭଜା ହାଗା କଣ କହିଲ?
ଚିକେନ୍ କେମିତି କରୁଛୁ?
ଚିକେନ ଲୁଣ ହଳଦୀ ଫାଷ୍ଟେ ଚିକେନରେ ଲୁଣ ହଳଦୀ ତେଲ ଗୋଳିକି ମ୍ୟାରନେଟ୍ କରିକି ର ରଖି ଦଉଛି
ହୁଁ।
ଆଉ ତାପରେ ତେଲ ହକା ପକେଇକି ସବୁ ମସଲା ଗୁଣ୍ଡ ପକେଇକି ଚିକେନ ପକେଇକି ତରକାରୀ କରିଚୁ ଆଉ।
ହଉ ଆଉ ଆଉ ନୂଆ ରୋଷେଇ କଣ ଆସିଛି?
ନୂଆ ଏଇ ଭେଜ ତରକାରୀ କରିଛି ଆଉ।
ଆଉ ଆଉ।
ୟାଲୋ।
ହଁ କହ। ଆଉ ତୁ କୁଆଡ଼େ ବୁଲି ଯାଇଥିଲୁ ତୋ ଶାଶୁହର ଆଡ଼େ?
ମୁଁ ବି ସେ ପୁରୀ ଯାଇଥିଲି ଆଉ।
ଆଉ ତମ ଆଡେ ସେ ଯୋଉ ସାତ କୋଷିଆ ଯାଇଥିଲୁ?
ହଁ ହଁ ଯାଇଥିଲି।
ସେଠି କ କ ଦେଖିଲ?
ସେଠି ଏ ସବୁ ପଶୁପକ୍ଷୀ ଆଉ ନଦୀ, ଡଙ୍ଗା।
ହୁଁ ତମ ଘରଠୁ କେତେ ବାଟ?
ଆମ ଘରଠୁ ତିନି ଚାରି କିଲୋମିଟର ହବ ଆଉ।
ହଉ ଆଉ।
ଆଉ କେବେ ଆସିବ ଆମ ଘର ଆଡେ ବୁଲିକି ଯିବୁ।
ହଁ ଯିବି ତମ ଘର ଆଡେ ଗଲେ ମତେ ସେଇ ସାତକୋଷିଆଡେ ବୁଲିବାକୁ ନବୁ ଆଉ।
ହଁ ହଉ।
ଆଉ ଭଟାରିକା ଯାଇଛୁ?
ନା ନା ଭଟାରିକା ମୁଁ ଯାଇନି। ଯିବା କେବେ ଆଉ ହଁ ଭଟାରିକା ଶୁଣିଚି ଯେ ଭଲ ଜାଗା ଟା ଯିବା କେତେବେଳେ ଆଉ।
ଆଉ ସିଂ ଯୋଉ ସିଂହ ମନ୍ଦିର ଯାଇଥିଲୁ?
ନାଇଁ ନାଇଁ ଯାଇନି।
ଜଉ ସିଂହନାଥ ମନ୍ଦିର।
ଉଁ ନାଇଁ ଯାଇନି।
ହଉ।
ଯାଇଛୁ କେତେବେଳେ?
ହଁ ମୁଁ ଯାଇଥିଲି ଥରେ।
ଆଉ ସେ ଠାକୁରଙ୍କୁ ଦେଖିଲୁ?
ହଁ ଠାକୁରଙ୍କୁ ଦେଖିଲି। ଠାକୁରଙ୍କୁ ଦର୍ଶନ କଲି ପାଣି ଭିତରେ ଠାକୁର ଅଛନ୍ତି।
ହେଠି ଅ କୋଉ ଠାକୁର ଅଛନ୍ତି ସେଠି?
ସେଠି ଶିବ ଠାକୁର ତ ଆଉ ମକର ସଂକ୍ରାନ୍ତି ବି ସେଠି ବଡ଼ ଆକାରରେ ଯାତ୍ରା ହେଉଛି। ଆର ବର୍ଷ ଯାତ୍ରାରେ ବି ଦଳା ଚକଟାରେ ବହୁତ ଲୋକ ମରି ଯାଇଥିଲେ।
ହଁ ହଁ ଶୁଣିଥିଲି ମୁଁ ବି। ଆଉ ତତେ କଣ ରୋଷେଇ ଆସିଛି?
ମୋତେ ବି ସବୁ ରୋଷେଇ ଆସିଛି।
ଆଉ କି ଆଉ କୁଆଡେ ଯାଇନ ବୁଲିବାକୁ?
ନାଇଁ ଏବେ ରଜ ହେଇଥିଲା ତ ରଜରେ ବୁଲିବାକୁ ଯାଇଥିଲୁ। ଆମ ଗାଁ ପାଖରେ ଯୋଉ କଳାପଥର ସେଇଠି ରଜ ମହୋତ୍ସବ ହଉଥିଲା। ଯାଇଥିଲି ଦେଖିବାକୁ ଆଉ।
ଆଉ କେବେ ଆସିବ ଆଉ ତମ ଫ୍ୟାମିଲି। ତମ ପରିବାର ଘର କେତେବେଳେ ଆସିବ ବୁଲିବାକୁ ଆଉ।
ହଁ ଯିବୁ ଆଉ ଆମ ଘରେ ସମସ୍ତେ ଯିବୁ ଆଉ। ଆଉ ରଜରେ ତମ ଶାଶୁଘରେ କଣ ପିଠା ହେଇଥିଲା?
ହଁ ଆମର କାକେରା ପିଠା ହେଇଥିଲା ବରା ହେଇଥିଲା। ଚକୁଳି ହେଇଥିଲା ପୋଡ ପିଠା ହେଇଥିଲା। ଇଟିଲି ହେଇଥିଲା ନାଇଁ ମତେ ପୋଡ ପିଠା ଆସେନି।
କାକେରା?
ହଁ କାକେରା ଆସିଚି।
କାକେରା କେମିତି କରୁଛ।
କାକେରା ପିଠା ଆଉ ଫାଷ୍ଟ ପାଣି ଦବ। ତାପରେ ପାଣି ଟିକେ ଫୁଟିଲାଠୁ। ସେଥିରେ ପାନମଧୁରୀ ପକେଇବ ଲୁଣ ଟିକେ ପକେଇବ ଚେ ଆଉ ଚିନି ପକେଇବ। ସୁଚି ପକେଇକି ତାକୁ ଘାଣ୍ଟି ଦବ। ତାପରେ ଆଣିକି ଟିକେ ଥଣ୍ଡା ହେଲା ପରେ ଟିକେ ତାକୁ। ଇଏ ଥଣ୍ଡା କରିକି ତାକୁ ପାଣିରେ ଚାପି ଦେଇକି କାକେରା ପିଠା ଗଢିବ। ତାପରେ ତେଲ ତତେଇକି ଛଣାହବ ଆଉ।
ଯନ୍ତଣୀ କରିକି ତାପରେ ଛଣା ହବ ଆଉ।
ହଁ ହଁ।
ଆଉ ତୋ ବାହାଘର କେମିତି କଣ ହେଲା?
ହଁ ବାହାଘର ଭଲରେ ହେଲା ଆଉ।
ହଉ ଆଉ ଆଉ ଶାଶୁଘର ଲୋକ ସମସ୍ତେ ଭଲ।
ହଁ ହଁ ସମସ୍ତେ ଭଲ।
ଆଉ ତମ ଆଡ଼େ ଧାନ ବୁଣା ହେଲାଣି।
ହଁ ଆମ ଆଡେ ଧାନ ବୁଣା ହେଲାଣି।
ତମର ତ ସିଆଡେ ଉପ ହଁ ଆମ ଆଡେ ବି ଧାନ ବୁଣା ହେଲାଣି। ଆଉ ତମ ଆଡେ କଣ କଣ ଚାଷ ହଉଛି।
ଆମ ଆଡେ ବିରି ହକା ଆଉ ଚାଉଳ। ପରିବା।
କୋଉ କୋଉ ପରିବା।
ପରିବା ଝୁଲଣା ଆଉ କୋବି ପୋଟଳ। ଟମାଟୋ ଲଙ୍କା।
ହଉ ଆଉ।
ତମ ଆଡେ ଚାଷ ହଉନି କି।
ହଁ ଆମ ଆଡେ ସବୁ ଫୁଲକୋବି, ବନ୍ଧାକୋବି। ଗାଜର ଆଉ ବାଇଗଣ, ଟମାଟୋ। ଫୁଲକୋବି ସବୁ ଚାଷ ଉଛି ଆଉ।
ହଁ। ଆଉ କୋଉ ଯାତ୍ରା ଏବେ ଆଉ ହେଇନି।
ନାଇଁ ଏବେ ଆଉ କୋଉ ଯାତ୍ରା ନାହିଁ ଏବେ କୁମାର ପୂର୍ଣମୀ କୁ ଯାତ୍ରା ହବ ଆଉ। ଦଶହରାକୁ।
ହଁ।
ଦଶହରାକୁ ଆମ ଗାଁଡ଼େ ଆସିବୁ ଯାତ୍ରା ହଉଛି।
ହଁ ହଁ ଯିବି ଆଉ।
ଆଉ ଖୁଦରୁକୁଣି ତମ ଆଡ଼େ କେମିତି ହେଉଛି।
ହଁ ଆମ ଆଡେ ଖୁଦରୁକୁୁଣୀ ଭଲରେ ହଉଛି। ତମର ବା ତମ ଆଡେ କେମିତି ହଉଛି।
ଆମ ଆଡେ ବି ଭଲରେ ହଉଛି ଖୁଦୁରୁ କୁଣୀ କଁ କଁ କରୁଛ।
ଖୁଦୁରୁକୁଣି ରେ ଆମେ ସମସ୍ତେ ଗାଧେଇ ଯାଉଛୁ ସାଙ୍ଗ ହେଇକି ସେଠେଇ ବାଲୁକା ସଜେଇକି। ଠାକୁରଙ୍କୁ ମୁଣ୍ଡିଆ ମାରିକି ଗାଧେଇକି ଆସୁଛୁ ରାତିରେ। ଝୁଣା ମାରୁଚୁ ବାଣ ମାରୁଚୁ ତାପରେ ସକାଳକୁୁ ଯାଉଚୁ ଚେକା ହାକା ଛାଡିବାକୁ। ଠାକ୍ ସବୁ ଠାକୁରଙ୍କଠି ବୁଲିକି ଝୁଣା ମାରିକି ବାଣ ମାରିକି ଆସୁଛୁ ମୁଣ୍ଡିଆ ମାରିକି।
ହଉ ଆଉ ଆଉ ତମ ଆଡେ ବର୍ଷା ହଉଚି।
ହଁ ବର୍ଷା ହେଇଥିଲା କାଲି ହେଇଥିଲା ଆଉ ଆଜି ବି ମେଘୁଆ ପାଗ ହେଇକି ଅଛି ଆଉ।
ଆଉ ଗରମ କେମିତି ହଉଛି।
ହଁ ଗରମ ପ୍ରବଳ ହଉଛି ତମ ଆଡେ କେମିତି ଗରମ ହଉଛି।
ଆମ ଆଡେ ଗରମ ହଉଛି ବହୁ ଜୋରେ ଏଇନେ ବିଜୁଳି ଘଡଘଡି ମାରି କି ବର୍ଷା ହଉଛି।
ଉଁ।
ହଁପା ଆମ ଆଡେ ବି କାଲି ବର୍ଷା ହେଇଛି ପ୍ରବଳ।
ହଁ।
ଆଉ ଏଇନେ କଣ ଖାଇବ ଆଉ?
ଏଇନେ ରୋଷେଇ ହବ ଭାତ ଡାଲି ଆଉ ବୋଉ ପୋଟଳ ତରକାରୀ ହବ ଶାଗ ଭଜା ହବ।
ଯ‌ଉଁ ଆଉ ବିିଦିଶା ଦେହ ଭଲ ଅଛି?
ହଁ ତା ଦେହ ଭଲ ଅଛି। ସେ ପାଠ ପଢ଼ୁଛି ବସିକି ଆଉ।
ହଁ କୋଉ କ୍ଲାସ ରେ ପଢୁଚି ପଢିଲାଣି ସିଏ?
ତାର ଏବେ ଉଦୟ ଶ୍ରେଣୀ ହେଇଛି।
ଓହୋ।
ଆଉ ତମର ଆଜି କଣ ରୋଷେଇ ହବ ରାତିରେ? ହାଲୋ ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ।
ଉଁ ହଁ ହାଲୋ।
ହୁଁ କହ।
ବିକି କଣ କରୁଚି?
ବିକି ଏଇଠି ପାଠ ପଢୁଛି ଆଉ ତ ତ ଦଶମ କ୍ଲାସ ସରିଲା।
ହଁ ତା ଦେହ ଭଲ ଅଛି?
ହଁ ଭଲ ଅଛି। ଆଉ ତୋ ସ୍ଵାମୀ କୋଉଠି ଚାକିରି କରୁଛନ୍ତି?
ସେଇ ତାଳଚେରେ।
ହଁ। ତାଳଚେରରେ କୋଉ ଗୋଟେ ଯନ୍ତ୍ର ଚଲାଉଛନ୍ତି ବା।
ହଁ ହଁ।
ହୁଁ। ଆଉ କଣ ଖବର କଣ?
ହଁ ସବୁ ଭଲ ଆଉ ତମ ଖବର କଣ?
ହଁ ସବୁ ଭଲ ଆଉ।
ଆଉ ମୁନି ଦିଜ ଆସିଥିଲେ ଗଲେଣି ହାରି।
ହଁ ସେ ଆସିଥିଲା ଗଲାଣି ହେରି ଉଁ ପୋଡ଼ ପିଠାକୁ ଆମ୍ବ ଇଟିଲି କରିକି ପଠେଇଥିଲା।
ହ୍ୟାଲୋ।